କଣ କରଛ? ହଁ ହଁ ଶୁଭା ଯାଉଛି ଆଉ ଆପଣଙ୍କ ଆ ମନପସନ୍ଦ ମୁଭି କୋଉଟା।
ମୁଁ ବି ଯେମିତି କିଛି ତ ମୁଁ।
କେମିତିଆ ଦେଖିବ ଭଲ ଭଲ ନାଗେ।
କଁ କହିଲ।
କେମିତିଆ ଦେଖିଲେ ଭଲ ଲାଗେ।
ମତେ ଏଇ ସବୁ ଲଭ ଷ୍ଟୋରି। କି ଟିକେ ମାନେ ଫାମିଲାଇ କାଇଣ୍ଡ ଅଫ ମୁଭି ଥିବ। ସେଇଟା ଭଲ ଲାଗେ ମୁଁ ଏବେ ତ ପାକିସ୍ତାନୀ ଡ୍ରାମା ଦେଖୁଛି।
ହଁ ଆମ ପ୍ରାୟ ପାକିସ୍ତାନ ଡ୍ରାମ ବହୁତ ଆସିଛି। ବହୁତ ମାନେ ବହୁତ। ଏବେ ତ ଦି ତିନିଟା ପୁରା ଅ ବଢିଆ ବଢିଆ ଆସୁଛି।
ହଁ ମତେ ବି ଭଲ ଲାଗୁଛି। ମୁଁ ଦେଖୁଥିଲି ସେ ୟୁଟ୍ୟୁବ ରେ କଣ। ମେରି ଜିନ୍ଦଗିହେ ତୁ।
ହୁଁ।
ହୁଁ ତାପରେ ଆଉ ଗୋଟେ ତେରେବିନ୍ ଏଇ ଦିଟା ଦେଖିଛି।
ଓହୋ ସେଟା ସରିଗଲାଣି ଦିଟା ବି ଯାଉ
ହଁ ସେ ସରିଗଲାଣି। ଏବେ ଆଉ ମୁଁ ସେଇଟା ଏବେ ଦେଖିଲି ମାନେ ମୁ ପୁରୁଣା ଟା ମୁଁ ଆଗରୁ ଜାଣିନଥିଲି।
ହଁ ହଁ। ଏବେ ବହୁତ ବାହାରିଛି ଗୋଟେ ବାହାରିଛି ଜଞ୍ଜିରେ ଆଉ ଗୋଟେ କଣ ବାହାରିଛି ମୁଁ ବି ଦେଖୁ ଦେଖୁଥିଲି ଏବେ ଦେଖୁନି ଏବେ ମୁଁ ମୁଭି ଦେଖୁଛି ସେଟା ଦେଖିନି। ଆଉ ୱେବସିରିଜ ବି ଦେଖୁଛି ଆଜ୍ଞ। ୱେବ୍ ସିରିଜ୍ ଏ ସବୁ ଦେଖୁଛ।
ନା ନା ମୁଁ ୱେବ୍ ସରିଜ ହେକା ଦେଖେନି ତମର ସେଠି ଧାନ ଧାନ ଲଗା ହେଇଛି ବିଲ ଅଛି ନା ତମର ସ୍ୟାଡେ।
ହଁ ବହୁତ ଅଛି। ନାଁ ଆମ ଘର ଆଗରେ ହିଁ ବିଲ ଅଛି।
ହୁଁ ହୁଁ।
ଛୋଟବେଳୁ ଆମେ ଛୋଟବେଳେ ଆମେ ଯାଉୁ। ଥିଲୁ ମୁଙ୍ଗ ଉଖାଳିବା ପାଇଁ ଓପାଡିବା ପାଇଁ। ଓପାଡିକି ଯା ହଁ ଆମର ଥିଲା ଜେଜେମାଙ୍କର। ବିଲ ଥିଲା ସେ ବ ବିକ୍ରି କରିଦେଲେ ଗୋଟେ ଜଣଙ୍କୁ। ତାପରେ ଆମ। ଅଲଗା କାର ଯଦି ଯିବୁ ଓପାଡିବା ପାଇଁ ସେ କହିବ ଓପାଡିିକି ପାଞ୍ଚ ପାଞ୍ଚ ଭାଗ କରିଦେବେ ଦି ଭାଗ ନେଇନେବେ ତିନି ଭାଗ ରଖିକି ଯିବେ। ଏମିତି।
ଭାଗ କରିକି।
ହଁ ହଁ ଭାଗ କରିକି ଯାଉଛନ୍ତି।
ହଁ ଯାହାର ବି ଜମିଥିବ ସେମାନେ ଭାଗ କରିବେ ଆଉ ଆମର ବି ଏପଟେ ହଉଛି ସେୟା। ଆଉ ସବୁ କଣ ତମ ଘରେ ବା କଣ ଛୁଆ ଅଛନ୍ତି ସବୁ ସେ କଣ ଶୋଇପଡିଲେଣି ନା ଅଛନ୍ତି।
ସିଏ ଶୋଇପଡିଲେଣି ଖାଇକି ଏଁ ତା ମା ପାଟି କଲେ କହିଲେ ବଦମାସୀ କାହିଁକି କରୁଛୁ ଶୋଇବା ଚାଲ ସେ ଚାଲିଗଲେ। ସବୁବେଳେ ତ ମୋବାଇଲ୍ ଦେଖିବେ କାର୍ଟୁନ୍ ଦେଖିବେ।
ତ ଛୁଆଙ୍କର ସବୁ ଇଏ।
ହୁଁ ତାଙ୍କର ବଡେ ଥିଲା ତା। ତା ମା ଟ୍ୟାପ ଅର୍ଡର କରିଦେଇଥିଲେ ଟାପ୍ ସେଇଟା ଦେଖିବ ମାନେ ଗୋଟେ ଛୋଟ ଅଛି ଦି ବର୍ଷ ଅଛି ସେ ବି କହିବ ମୁଁ ବି ଦେଖିବି ମାନେ ଦେଖିବି। ବଡ ଠାରୁ ଟ୍ୟାପ ଟା।
ଅହୋ।
ସେ ବଡ କହିବ ନାହିଁ ସେଟା ମୋର ବଡେ ଗିଫ୍ଟ ଅଛି ସେ କହେ ନାହିଁ ସେଟା ମୋର ଅ ଠିକ୍
ଓହୋ ସେଥିପାଇଁ ଝଗଡା ନା?
ଆଉ ଝଗଡା କାନ୍ଦିଲେ ମ ମାଡ ବି ଖାଉଛନ୍ତି ମା ଠାରୁ।
ହୁଁ ହୁଁ। ତମ ସବୁ ସାଡେ ବର୍ଡେ ଫଡେ ସେଲିବ୍ରେସନ ହୁଏ?
ଅ ଏବ ଆଗରୁ ତ ନହଉଥିଲେ ଏବେ ହଉଛି ଛୋଟ ଛୋଟ ପିଲାଙ୍କର।
ଆଚ୍ଛା।
ମୁଁ ତ କରେ, ଆଙ୍କ ଦି ଜଣଙ୍କର ଭଲ ଲାଗେ। ଛୋଟ ଛୋଟ ପିଲା ସବୁର ଦେଖିଲେ ତାଙ୍କର ବି ମନ ହଉଛି ଆମର ବି କର କର। ମୁଁ କରିଦିଏ। ବାବା ଏଠି ରହୁନାହାନ୍ତି। ସେ ଯାଇକି ଅଲଗା ଜାଗାରେ ରହୁଛନ୍ତି।
ଓହୋ।
ସେ ସେଠି କାମ କରୁଛନ୍ତି। ମାସ ମାନେ ଛଅ ମାସରୁୁ ବର୍ଷରେ ଆସୁଛନ୍ତି ଇଦରେ। ବୁଲିକି। ପନ୍ଦର ଦିନ ମାସେ ରହିକି ଯାଉଛନ୍ତି।
ସେ କଣ କାମ କରୁଛନ୍ତି?
ସେ ଲକ୍ଡି କାମ କରୁଛନ୍ତି। ପ୍ଳାଏ।
ଓହୋ ପ୍ଲାଏ କାମ।
ହଁ ମୁଁ ବି ଯାଇଥିଲି। ଗୋଟେ ଥରେ ଅ ବିଲାସପୁର ଯାଇଥିଲି। ଛୋଟବେଳେ ଥିଲି ସ ଷଷ୍ଠ ଶ୍ରେଣୀ ପଢୁଥିଲି, ବାପା କହିଲେ ମୁଁ ନେଇକି ଯିବି। ସେଠି ଯାଇକି ଖାଲି କାନ୍ଦୁଥିଲି। ମା ମନେ ପଡୁଛି।
ଓହୋ।
ମୋ ମାମୁ ବି ଗୋଟେ ଥିଲେ। ତାଙ୍କ ପୁଅ ଥିଲା। ମୁଁ ସେଠି ଯାଇକି ଆଉ ଗୋଟେ ମାନେ ମାମୁଁ ସାଙ୍ଗରେ ବି ରହିଲି। ଆ ବୁଲିବାକୁ ଯାଉଥିଲି।
ଆଉ କୁଆଡେ କୁଆଡେ ସବୁ ବୁଲିବାକୁ ଯାଇଛ?
ମୁଁ ଗୋଟେ ଜାଗା ହିଁ ଯାଇଛି ରାଇପୁର। ରୟପୁରୀ ଯାଇଛି ଆଉ କୁଆଡେ ଯାଇନି। ତମେ କୋଉଠି ଯାଇଛ ବୁଲିବାକୁ?
ଓଡିଶା ଭିତରେ ତ ଯାଇଛି ରାହୁଲକେଲା ଆଉ ଏଇ ନର୍ମାଲ କଟକ, ଭୁବନେଶ୍ଵର ତାପରେ ଗଞ୍ଜାମ ଗଜପତ ସୋନପୁର ତାପରେ ଓଡିଶା ବାହାରେ ଯାଇଛି ଖାଲି
ମୁଁ ପୁରୀ ଫୁରୀ କିଛି ଯାଇନି। ପାରାଦୀପ ଏବେ ବି ଯାଇକି ଯାଇନି।
ପାରଦୀପ ବି ଯାଇଛି ପାରଦୀପ ଯାଇଛି।
ମୁଁ ଯାଇନି ମୁଁ କାଲି ନନ୍ଦନକାନନ ଯାଇଛି ସେ ବି ଆଗରେ ବାହାଘର ପରେ ସବୁ ଯାଉଛନ୍ତି ବୁଲିବାକୁ। ମୋ ମାମୁଁ ବାହା ହେଇଥିଲେ, ସେ କହିଲେ ବୁଲିବାକୁ ଯିବା ନନ୍ଦନ କାନନ ଯାଇଥିଲି। ମାଇଁ ଆସିଥିଲେ ସେ କହିଲେ ବୁଲିବାକୁ। ଦି ତିନି ଥରେ ଯାଇଥିଲି।
ତମର ସିଆଡେ ବାହାଘର ପରେ ସବୁ ଏମିତି ସବୁ ବୁଲିବାକୁୁ ଯାଆନ୍ତି। ଆମର ଏପଟେ ମନ୍ଦିର ମନ୍ଦର ସବୁ ଯାଆନ୍ତି ପୁରୀ ପୁରୀ ଯାଆନ୍ତି।
ହୁଁ ଆମର ଆମର ବି ଯାଉଛନ୍ତି ଯ ଯୋଉ ମଝ ରେ ସବୁ ରହୁନି
ହୁଁ ହୁଁ।
ବୁଲିବାକୁ ଯାଉଛନ୍। ବୋହୁତ୍ ଜଣ ଲୋକଙ୍କୁ ଛାଡୁଛନ୍ତି ତାଙ୍କ ଶାଶୁ ଶଶୁର ବୋହୁତ୍ ଜଣଙ୍କୁ ଛାଡୁନାହାନ୍ତି। କହିବେ ବୁଲିବେନି କଣ ମାନେ ଜବତ କରିକି ରଖିବେ। ଏ ମୁସଲିମ ଘର ଲୋକ ନା ସେଥିପାଇଁ କେହି ଯିବେନି।
ମତେ ଏମିତିରେ ଭଲ ଲାଗେ ଯୋଉ ବିରିୟାନୀ ଫିରିୟାନୀ ଆଉ ତମର ସବୁ ଯୋଉ ପର୍ବ ବିଷୟରେ କୁହ ସବୁ କଣ କେମିତି ହୁଏ?
ଆମର ତ ବହୁତ କମ ପର୍ବ ମାନେ ଏଇତ ଆଉ ଆଉ ଗୋଟେ ଛୋଟ ଇଦ ରଉଛି ଏମିତିଆ
ସେଦରେ ଯୋଉ ସବୁ କଣ ବିରିୟାନୀ ଫିରିୟାନୀ ସବୁ ହୁଏ କଣ ସବୁ ହୁଏ ସେଦିନ? ସବୁ କଣ ଗିଫ୍ଟ ଦିଅନ୍ତି ନା?
ଗିଫ୍ଟ ନୁହଁ ପଇସା ଦଉଛନ୍ତି।
ଉର୍ହୁ ଛକି କାହାକୁ ପଇସା ଦିଅନ୍ତି ସମସ୍ତେ ସମସ୍ତଙ୍କୁ ଦିଅନ୍ତି?
ସମସ୍ତେ ଦିଅନ୍ତି ବାପା ଦୋଉଛନ୍ତି ମା ଭାଇ ଭଉଣୀ ସବୁ। ଛୋଟ ପିଲାଙ୍କୁ ଦଉଛନ୍ତି ଆ ମାନେ ଏଜ ରେ ଯିଏ ଛୋଟ ଥିବ ବୟସରୁ ତାଙ୍କ ଦେବା ଦରକାର ସେ ଆସିକି କହିବେ କହିବେ ମତେ ଦିଅ ଯେତେ କହିବେ ସେ ଦେବାକୁ ଦରକାର ପଡିବା ତାଙ୍କୁ ମାନେ ସ ସକାଳେ କଣ ସକାଡେ ସଙ୍ଗ ସକାଡେ ଆମେ ଖାଇଦଉଛୁ ମାନେ ଉଠିକି ଆଉ ଶିରଖରମା ସବୁ ତିଆରି ହୁଏ ସମେଇରୁୁ। ଚିର ଖୁର୍ମା ଇଏଦ କଷ୍ଟାଡ୍ ଏମିତି ସବୁ ତିଆରି ହୁଏ ରୁଟି ଚିକେନ ଖାଇକି ସେ ସବୁ ଯାଉଛନ୍ତି ନମାଜ ପଢିବାକୁ ଆଛିଲେ ନାଁ ବିରିୟାନୀ ଫିରିୟାନୀ ଖାଉଛନ୍ତି ତାପରେ ସନ୍ଧ୍ୟାରେ ବୁଲିବାକୁ ଯାଉଛନ୍ତି ଏମିତି ଆଉ ସନ୍ଧ୍ୟା ହେଲେ ଆମ ମାନେ ଯେ ଯେ ଯେମିତି ମନ୍ଦି ମନ୍ଦିର ରହୁଛି ସେମିତି ଆମର ମସ୍ଜିଦ ରହୁଛି। ସେ ଆସିବେ ପଇସା ନେବାକୁ ମାନେ ଇଦ ପଇସା ସିମାନେ ନଉଛନ୍ତି ସେ ଯାଇକି ପାାର୍ଟି କରୁଛନ୍ତି ତା ପରଦିନ।
ଆଚ୍ଛା।
ସବୁ ଘରେ ଘରେ ଆସିକି ପଇସା ନେବେ
ମୋର ବି ଗୋଟେ ସାଙ୍ଗ ଥିଲା ଏଇଟି ଆମୋ ଘର ପାଖରେ ମୁଁ ଯାଏ ସେତିକି ବେଳେ ତାଙ୍କର ଭୋଜି ଫୋଜି ହୁଏ ସବୁ ବିରିୟାନୀ ଫି ବିରିୟାନୀ ସେ କରନ୍ତି ସେ ଚିକେନ ବିରିୟାନୀ କଲେ ମତେ ଡାକନ୍ତି।
ହଁ ବିରିୟାନୀ ତ ସବୁ ଘରେ ହଉଛି ସବୁ ଘରେ। ଆଉ ତମ ପର୍ବ ବିଷୟରେ କୁହ?
ଆମର ତ ଅ ବହୁତ ସାରା ଅଛି ଆମର ତ ସବୁଦିନ କହିବାକୁ ଗଲେ ଗୋ
ସବୁଦିନ
ହଁ ଖାଲି ଏଇ ତ ଡିସ ଯାଇଛି ଏଇ ପୂର୍ବରୁ ରଜ
ହଁ ରଜରେ ବଡ ପିଲାଙ୍କୁ କଣ କପଡା ସବୁ ଦିଏ ଦଉଛନ୍ତି ମାମୁଁ ଘରେ ନା?
ନା ନା ରଜରେ ଦିଅନ୍ତିନି ମାମୁଁ ଘର ଲୋକ। ମାମୁଁ ଘର ଲୋକ ରଜରେ ଆଉ ଅଛି ମାନେ ଅଷ୍ଟମୀ ଗୋଟେ ଅଛି ଆ କୁମାର ପୂର୍ଣ୍ଣିମା ଅଛି ସେବେ ସବୁ ମୁ ଘରେ ଦିଅନ୍ତି। କିନ୍ତୁ ରଜରେ ତ ଗ୍ର ଘରେ
ଦିଅନ୍ତି।
ବଡ ରଜରେ ରଜ ଟା ହଉଛି ଝିଅ ମାନଙ୍କର ଆମର।
ହଁ
ମାନେ କିନ୍ତୁ ସମସ୍ତେ ଏବେ ପୁଅ ଝିଅ ସମସ୍ତେ ତ ପାଳନ କରୁଛନ୍ତି। ବେଶୀ କାଲି ଝିଅ ମାନଙ୍କର ରଜରେ ଡ୍ରେସ ପଟା ଯିଏ ଶାଢୀ କଲା ଏଇ କଲା ହୁଏ ସେ ବଡ ଛୋଟ ସେମିତି କିଛି ନା
ଛି ବଡ ଝିଅ ପାଇଁ ସେଟା କୋଉ ପର୍ବ?
ବଡ ଝିଅ ପାଇଁ ହଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ଆଉ ଅଷ୍ଟମୀ ରେ ଗୋଟେ ଅଛି ଆମ ଆଉ ମାନେ ଦିଟା ପର୍ବ ଅଛି ସେ ଦିନ ମାମୁଁ ଘର ଲୋକ ଦି
ଘର ଘରର ତମେ ବଡ ଝିଅ?
ହଁ ମୁଁ ବଡ।
ତମର ଆସିଥିବ ନା?
ତମର ଆସିଥିବ?
ହଁ ମୋର ମୋ ଭାଇର ଦି ଜଣଙ୍କର ଆସେ। ଏନା ଜଣେ ଜଣଙ୍କର ହେଲେ ମନ ଦୁଃଖ କରିବ
ଗୋଟେ ଭଉଣୀ ଗୋଟେ ଭାଇ ବଢିଆ।
ହଁ ହେ ଆଉ ଆମର ସବୁ ସେତିବେଳେ ହୁହେ, ରଜରେ ତ ଖାଲି ଦୋଳି ପଡେ ଆ କଣ କହିଲ?
ଚାରିଟାରେ ବୁଲିବାକୁ ଯିବାନି ବାହର। ଆଜି ହାଟ ଅଛି ବୋଉ ବୋଉ କଉ ଥିଲା ଯାଇକି ହାଟ କରିକି ସଉଦା ନେବ କି ଆସିବୁ। ଏତେ ପାଣି ହେଇଛି ଯାଇପାରିବେ କି ନାଇଁ କେଜାଣି?
କୋଉ ହାଟ?
ଏଇ ଆଜି ଆଉ କଣ ଅଛି ଆ ଶନିବାର ଅଛି ନା ସଉଦା ହାଟ ଅଛି।
କୋଉ ହାଟ ସେ ହାଟର ନାଁ କଣ?
ସେ ହାଟ ର ନା ରାଇସିଙ୍ଗଡ଼ ହାଟ।
ଓହୋ
ଯାଇକି ନେବାକୁ ଆସିବେ ଘରେ ପିଲା ଅଛନ୍ତି ଖାଇବେ।
ହୁଁ ହଉ ଭଲ ଲାଗିଲା ତମ ସହିତ କଥା ହେଇକି ଆଉ ପୁଣି କେତେ
ହଁ ଠିକ ଅଛି ରଖୁଛି?
ହଁ ହଁ